ହାଲୋ।
ହଁ କଣ କରୁଛୁ?
ନା ବସିଛି।
ଆଉ କଣ ଖାଇଛୁ ତୁ? ହୁଁ ଖାଇଥିଲୁ?
ହଁ ମୁଁ ଭାତ ଖାଇଥିଲି।
ହୁଁ ଏବେ ଆମେ କଥା ହେଇପାରିବ ନା ତୋର କଣ କାମ ଅଛି?
ଉ ନା ମୁଁ ଫାଙ୍କା ଅଛି କହ?
ହଉ ତାହେଲେ ଏବେ ଆମେ ରଜ ରଥଯାତ୍ରା ବିଷୟରେ କଥା ହବା। ଆଉ ରଥଯାତ୍ରା ତ ଆମ ଓଡିଶାର ସବୁଠୁ ବଡ ପର୍ବ। ଅ ଯୋଉଥିରେ ଆମ ଆମ ଇଷ୍ଟ ଜଗନ୍ନାଥ ପ୍ରଭୁ ଓ ଶ୍ରୀମନ୍ଦିରରୁ ବାହାରକୁ ଆସନ୍ତି ଯୋଉଟା କି ବର୍ଷରେ ଥରୁଟିଏ। ଅ ତା ପୂର୍ବରୁ ତ ସେ ଆଉ କେବେ ବର୍ଷରେ ବାହାରକୁ ଆସନ୍ତିନି? ଏଇ ରଥଯାତ୍ରା ଗୋଟିଏ ଥର। ଅ ଯ ଯୋଉ ସମୟରେ କି ଭଗବାନଙ୍କୁ ଆମେ ଶ୍ରୀମନ୍ଦିର ବାହାରେ ବହୁତ ଭଲ ଭାବରେ ଦର୍ଶନ କରିପାରୁ ଆଉ ଠାକୁରତ ବାହାରିକି ଗୁଣ୍ଡିଚାମା ମନ୍ଦିର ଯାଆନ୍ତି। ତିନି ଜଣଙ୍କ ଠାକୁରଙ୍କର ତିନିଟା ରଥ ହୁଏ। ଉଁ ଜଗନ୍ନାଥଙ୍କର ଯେମିତି ଏଇ ନନ୍ଦିଘୋଷ ବଳଭଦ୍ରଙ୍କର ଅ ତାଳଧ୍ୱଜ ଆଉ ମା ସୁଭଦ୍ରାଙ୍କର ଦେବଦଳନା ଏମିତି ତିନିଟା ରଥ ହୁଏ। ଆଉ ସେମାନେ ସବୁ ରଥରେ ବସିକି ଯାଆନ୍ତି ଆମର ତ ଶ୍ରୀମନ୍ଦିରରେ ପ୍ରାୟ ରଥ କାମ ସବୁ ସରିଗଲାଣି ରଥ ତିଆରି ଏଁ ସରିଗଲାଣି ଆଉ ଆଉ ତ କିଛିଟା ଦିନ ରହିଲା ରଥଯାତ୍ରା ଆଉ କିଛି ଦିନ ଗଲେ। ଉ ରଥଯାତ୍ରା ଆସିଯିବ। ଉଁ ଭଗବାନ ବି ଆସିବେ ରଥରେ ବସିକି ଯିବେ। ଆଉ ଗାଁରେ ବି ଯେମିତି ସବୁ ହୁଏ ଶ୍ରୀମନ୍ଦିରରେ ଗାଁ ରେ ବି ସେମିତି ଏ ଛୋଟ ଛୋଟ ପିଲାମାନେ କଣ ବଡ ପିଲାମାନେ ବି ସବୁ କିଏ ଛୋଟ ଛୋଟ କିଏ ବଡ ରଥ ସବୁ କରିକି ଗାଁ ସାରା ବୁଲାନ୍ତି। ଆଉ ଆମ ଆଡେ ତ ସବୁ ରଥ ଛୋଟ ପିଲାମାନେ ରଥ ତିଆରି କଲେଣି। କରିସାରିଲେଣି। ଆଉ ଯୋଉମାନେ ସବୁ ଛୋଟ ଛୋଟ ରଥ କରିବେ ସେମାନେ କରିନାହାନ୍ତି ସେମାନେ ସେ ଦିନେ ଦି ଦିନ ଆଗୁରୁ କରଦେବେ। ଆଉ ଯାହାର ସବୁ ବଡ ବଡ ରଥ ହବ ସେମାନେ ସବୁ କାମ କରିକି କଲର ରଙ୍ଗ ଫଙ୍ଗ ଦେଇ ସାରିଲେଣି। ହୁଁ ଦେଇକି ଏବେ ସବୁ କପଡା ହପ କପଡା କିଣାକୁଣି କରିକି ସଜଉଛନ୍ତି ରଥ ଯେହେତୁ ରଥଯାତ୍ରା ପାଖେଇ ଆସିଲାଣି। ଆଉ ଛୋଟ ଛୋଟ ରଥ ଯୋଉମାନେ କରିବେ ସେମାନେ କିଛି କରିନାହାନ୍ତି ସେମାନଙ୍କର ତ ଛୋଟ ରଥ ଦିନେ ଦି ଦିନରେ ହେଇଯିବ ସେଇଥିପାଇଁ ସେମାନେ ଆରମ୍ଭ କରନାହାନ୍ତି। ଆଉ ତମ ଆଡେ ସବୁ ଏମିତି କରନ୍ତି ନା ଛୋଟ ପିଲା ମାନେ ରଥ ତିଆରି।
ହଁ ଆମ ଆଡେ ବି ଉଁ ଛୋଟ ପିଲାମାନେ ରଥ ତିଆରି କରନ୍ତି। ଆଗରୁ ଛୋଟ ରଥ କରୁଥିଲେ ଏ ବର୍ଷ ହଁ ବଡ ରଥ କରିବା ପାଇଁ ସବୁ ଯୋଗାଡ କରୁଛନ୍ତି। ହୁଁ ଘରେ ଘରେ ସବୁ ଉଁ କିଏ ଚାଉଳ କିଏ କିଛି କିଛି ପଇସା ଅଁ ସବୁ ମାଗଣ କରି ଅ ଉମ ପିଲାମାନେ ସବୁ ଆମ ଗାଁ ପିଲାମାନେ ସବୁ ଯୋଗାଡ କରୁଚନ୍ତି ଏ ବର୍ଷ ଟିକେ ବଡ ରଥ କରିବେ ଆଉ ଟିକେ ଭଲ କି କରିବା ପାଇଁ। ଉଁ ତା ତାଙ୍କ ତାଙ୍କ ଭିତରେ ଉଁ ସବୁ ଏକାଠି ହେଇ କେତେକ ପିଲା ଅଁ ମାଗଣ କରି ସବୁ କରୁଚନ୍ତି। ଏଠି ଆମ ଘର ପାଖେରେ ଗୋପାଳଜୀଉଙ୍କ ମନ୍ଦିରରେ ସେଇଠି ସେଉଠୁ ରଥ ବାହାରେ। ଆଉ ସେପଟେ ଆମର ସେ ଚଣ୍ଡିଙ୍କ ପାଖରେ ଉଁ ମାଉସୀ ମା ମନ୍ଦିର ସେଇଠି ଠାକୁରଙ୍କୁ ନେଇ ଉଁ ରଖନ୍ତି। ଅଁ ତାପରେ ପୁଣି ବାହୁଡା ଦିନ ସେଠୁ ଠାକୁରଙ୍କୁ ବା ବାହୁଡେଇଥାନ୍ତି। ପୋଡ ପିଠା ଖାଇସାରି ଠାକୁର ବାହୁଡନ୍ତି। ଆମେ ବି ଏଠି ପାଖରେ ସୁକିନ୍ଦା ରଥଯାତ୍ରା ହୁଏ। ହଁ ସେଠିକି ବି ପେଣି ଲୋକମାନେ କିଛି ଦେଖିଆ ପାଇଁ ଯାଆନ୍ତି। ଆଉ ଏଠି ପାଖେରେ ମାଇନ୍ସି ଯାତ୍ରା ହୁଏ ସେଠି ବି ବହୁତ ଲୋକୋ ଦେଖିଆ ପାଇଁ ଯାଆନ୍ତି। ସୁକିନ୍ଦାରେ ଆମର ଅଁ ରଥଯାତ୍ରା ପରଦିନ ରଥ ଟଣା ଯାଏ। ଉଁ କିନ୍ତୁ ଏ ମାଇନ୍ସି ରେ ସେଦିନ ରଥ ଟଣା ଯାଏ। ଆମେ ବି ଯାଉ ଦେଖିବା ପାଇଁ ମାଇନ୍ସି ଉଁ ସାଙ୍ଗ ହେଇକିରି କେତେ ଜଣ ଗାଡି କରି ଯାଉ ଉଁ ଘର ପାଖ ଲୋକମାନେ ସବୁ। ହୁଁ ଭଲ ରଥ ସେଠି ଲୁହାର ରଥ ସେଠି ମାଇନ୍ସିରେ ହୁଏ। ଆଉ ଗୋଟେ ବର୍ଷ ସେ ଲୁହାର ରଥରେ ବି ଉମ ଲାଇନ୍ ତାରରେ ଲାଗିଯାଇ ଉଁ ଛ ସାତ ଜଣ ଲୋକ ସେଠି ମରି ଯାଇଥିଲେ। ଉଁ ଆଉ ତା ପରଠୁ ଆଉ ସେଠି ଲୁହା ରଥ ହଉନି ଏବେ ଏଁ କାଠ ରଥ ତିଆରି ହେଇ ରଥଯାତ୍ରା କରା ହଉଛି ଉଁ ଆଉ ଆମ ଗାଁ ପିଲାମାନେ ବି ଆମ ଘର ପାଖେରେ ହଉଚି। ଉଁ ଆମେ ସବୁ ଏମତି ଦେଖୁ। ଆଉ ତୁ କେବେ ପୁରୀ ଦେଖିଆ ପାଇଁ ର ଥ ଯାତ୍ରା ଯାଇଛୁ ନା ଯାଇନୁ?
ନାଇଁ ଆଉ ପୁରୀ ତ କେବେ ଠାକୁରଙ୍କ ଡୋରି ଲାଗିନି ଯାଇକି କେବେ ଠାକୁ ଠାକୁରଙ୍କ ରଥ ଟାଣିନି। ଆଉ ଯେମିତି ସମସ୍ତେ ତ ଜାଣିଛନ୍ତି ଠାକୁରଙ୍କ ଡୋରି ନ ଲାଗିଲା ପର୍ଯ୍ୟନ୍ତ କେବେ କେହି ପୁରୀ ଯାଇପାରିବେନି। ଆଉ ମୁଁ ଅନ୍ୟ ଦିନରେ ଯାଇଛି କିନ୍ତୁ ରଥଯାତ୍ରାରେ କେବେ ଯାଇପାରିନି ଆଉ ଉଁ କିନ୍ତୁ ଯିବାକୁ ବହୁତ ଇଛା କେବେ ଗୋଟେ ଯାଇକି ର ଥ ଟାଣିବା ପାଇଁ ବହୁତ ଇଚ୍ଛା ଅଛି। ପୁରୀରେ ରଥ ଟାଣିିନି କିନ୍ତୁ ଗାଁରେ ଯୋଉ ପିଲାମାନେ ନ ରଥ କରନ୍ତି ଆ ସେଇଠି ଯେତେବେଳେ ଯାଏ ଦାଣ୍ଡରେ ରଥ ସମସ୍ତେ ଯାଇକି ଗାଁ ଲୋକମାନେ ଆ ଟିକେ ଟିକେ କିଛି କିଛି ବାଟ ରଥ ଟାଣନ୍ତି। ଏ ରଥ ଟାଣିଲେ କୁଆଡେ ପୁଣ୍ୟ ମିଳେ ସେଇପାଇଁ ସମସ୍ତେ ଯାଇକି ରଥ ଟାଣନ୍ତି। ଆଉ ପୁରୀ ତ କେବେ ଯାଇ ହେଇନି ପୁରୀ ତ ସୌଭାଗ୍ୟ ଥିଲେ ପୁରୀ ଯାଇ ହବ ଆ କେବେ ଯାଇ ହେଇନି ଆଉ ପୁରୀରେ ତ ବହୁତ ଭଲ ହୁଏ ଆଉ ସବୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା। ସମସ୍ତେ ରଥରେ ବସିକି ଏ ମାଉସୀ ମା ମନ୍ଦିର କୁ ଯାଆନ୍ତି ଗୁଣ୍ଡିଚାରାଣୀ ମନ୍ଦିରକୁ। ହଁ ଜାତି ସେଠି ଯାଇକି ରୁହନ୍ତି। ରହିକି ବାହୁଡା ପର୍ଯ୍ୟନ୍ତ ରହିକି ବାହୁଡା ଦିନ ସେଠୁ ବାହୁଡିକି ପୁଣି ଶ୍ରୀମନ୍ଦିରକୁ ଫେରି ଆସନ୍ତି। ଆଉ ଯେମିତି ଜାଣିଥିବୁ ମା ଲକ୍ଷ୍ମୀଙ୍କୁ ନିଅନ୍ତିନି ବୋଲି ମା ଲକ୍ଷ୍ମୀ ବି ରୋଷିକି ଥାନ୍ତି ଯାଇକି ଠାକୁରଙ୍କ ରଥ ବି ଭାଙ୍ଗି ଦିଅନ୍ତି। ଆଉ ଆସିଲା ପରେ ବି ଜଗନ୍ନାଥ ତାଙ୍କୁ ଓ ରସଗୋଲା ଦେକି ମନେଇଥାନ୍ତି। ହୁଁ ହୁଁ ଏଇ ସବୁ କଥା ହୁଏ ସବୁ କେବେ ତ ମୁଁ ଦେଖିନି ଖାଲିଆ ଏମିତି ଟିଭି ରେ ଦେଖିଛି ରଥଯାତ୍ରା ବି ସବୁ ଦିଏ। ଏ ସିଧା ପ୍ରସାରଣ ହୁଏ ଶ୍ରୀ ଜଗନ୍ନାଥ ଚ୍ୟାନେଲ ଏବେ ଗୁଡେ ବାହାରିଯା ସେଥିରେ ବି ବହୁତ ସିଧା ପ୍ରସାରଣ ହୁଏ। ଅନ୍ୟ ସବୁ ଟିବି ସବୁ ଅନ୍ୟଥିରେ ବି ସଧାସରଣ ଦି ସେଥିଛି ଯାହା ଆ ଏବେ ତ ଯିବାକୁ ସୁଯୋଗ ମିଳନି। ଆଉ ସୁଯୋଗ ମିଳିଲେ ତ ନିଶ୍ଚୟ ଯିବି। ଆଉ ଯେମତି କହିଲୁ ସୁକିନ୍ଦା ହଁ ସୁକିନ୍ଦାରେ ମୁଁ ବି ଜାଣିଛି ସୁକିନ୍ଦାରେ ସବୁ ବହୁତ ଭଲରେ ପାଳନ କରାଯାଏ ରଥଯାତ୍ରା ରଥଯାତ୍ରା ଏଇ ରଥ ଠି ଲୋକଙ୍କ ରଥ ଉପରେ ଏ ଯାଇକି ପୁର ପୁରା ପାଖରୁ ବି ଦର୍ଶନ କରନ୍ତି ଆଉ ଭଲ ଭାବରେ ସେଠି ପାଳନ କରାଯାଏ ଯାତ୍ରା ପରଦିନ ସେଠି ରଥ ଟଣା ଯାଏ। ହଁ ବହୁତ ଭଲ ଭାବେ ପାଳନ କରାଯାଏ ସୁକିନ୍ଦାରେ ବି ରଥ କରେ। ସବୁବେଳେ ସେ ରଥ ରହିଥାଏ ସେମିତି। ଆଉ ରଥଯାତ୍ରା ସମୟରେ କେବଳ ତାକୁ ସଜାଡିକି ନିଅନ୍ତି ଆଉ। ଆଉ। ଗାଁ ରେ ବି ସବୁ ପିଲାମାନେ ରଥ କରିକି ଏ ସବୁ ଗାଁ ଘରେ ଘରେ ସବୁଆଡେ ବୁଲାନ୍ତି ସମସ୍ତେ ନିଜ ଦୁଆରେ ଲିପିକି ତାକୁ ସେଠି ମୁରରେ ପକେଇ ଭୋଗ ସଜାଡିକି ରଖିଥାନ୍ତି। ଯେତେବେଳେ ନିଜ ନିଜ ଘର ପାଖକୁ ଆସନ୍ତି। ଠାକୁର ସେଇଠି ଯୋଉ ବ୍ରାହ୍ମଣ ଥାଆନ୍ତି ସେ ଠାକୁରଙ୍କୁ ଭୋଗ ଲଗାନ୍ତି। ଭୋଗ ଲଗେଇକି ସମସ୍ତେ ଠାକୁରଙ୍କୁ ଜୁହାର୍ ରୁହନ୍ତି ଆଉ ନେଇକି ଯାଆନ୍ତି। ଆଉ ସମସ୍ତେ କିଛି କିଛି ଦକ୍ଷିଣା ବି ଦିଅନ୍ତି। ଆଉ ଛୁଆ ମାନେ ବି ତାଙ୍କର କିଛି କିଛି ଚାନ୍ଦା ଆଦାୟ କରିଥାନ୍ତି। ଆଉ ଘରେ ଘରେ ମାଗଣା ବି କରନ୍ତି ଆଉ ବି କିଛି କିଛି ଲୋକ ବଡ ବଡ ଲୋକ ଯାହା ସେ ଟିକେ ବି ଯାହାର ଇଚ୍ଛା ହୁଏ। ସେମାନେ ସାହାଯ୍ୟ ବି କରନ୍ତି କିଛି କିଛି ପଇସା ସାହାଯ୍ୟ କରିକି ଏମତି ହୁଏ। ଆଉ ଆମର ଏପଟେ କିଏ ଛୋଟ ପିଲାମାନେ ମିଶିକି ଗୋଟେ ଛୋ ଟ ରଥ କରନ୍ତି ବଡ ପିଲାମାନୋନେ ବଡ। ଏମିତି ସବୁ କରନ୍ତି ଆଉ ସବୁ ନେଇକି ବୁଲନ୍ତି। ଆଉ ଗାଁ ସ ଗାଁ ବୁଲି ସାରିବା ପରେ ଏ ନେଇକି ରାସ୍ତାରେ ବି ରଖନ୍ତି ରାସ୍ତାରେ ର ରଖିକି ଗାଡି ଅଟକେଇକି ବି ଗୋଟେ ଛୁଆ ମାନେ ପଇସା ଆଦାୟ କରନ୍ତି। ସବୁ ସବୁଆଡେ ତ ଏମିତି ହୁଏ ରାସ୍ତାରେ ଅଟିକି। ପଇସା ଆଦାୟ କରନ୍ତି ଲୋକମାନେ କିଛି କିଛି ଦିଅନ୍ତି କିଛି କିଛି ଦିଅନ୍ତିନ ଠକି ପଳାନ୍ତି। ଏମିତି ହୁଏ ଆଉ ପଇସା ସବୁ ରଖ ସରିଲେ ସବୁ ପଇସା ନେଇକି, ଆଦାୟ କରିକି କେହିକ, ଆଉ କିଛି କିଛି ପିଲା ରଖିଦିନ୍ତି। ସେ ମାନେ ପର ବର୍ଷ ପାଇଁ ରଥ କାର୍ଯ୍ୟ ଲଗେଇବାକୁ ଆଉ ତମର ବି ଏମିତି ସବୁ ପଇସା ଆଦାୟ କରନ୍ତି, ଯାଇକି ରାସ୍ତା ଉପରେ
ହଁ ସେମିତି ତ ସବୁଆଡେ ହୁଏ। ଉ ଆଉ ଆମ ଆଡେ ବି ରାସ୍ତା ଉପରେ ସେମିତି ପିଲାମାନେ ସବୁ ଜଗି ଯୋଉ ଗାଡି ଫାଡି ଯାଏ ସେଥିରୁ ହୁଁ ପଇସା ଆଦାୟ କରନ୍ତି। ଆଉ କିଛି ଲୋକ ବି ଗାଁରେ ଯୋଉ ଧନୀ ଶ୍ରେଣୀର ଲୋକମାନେ ସବୁ ଅଛନ୍ତି ସେମାନେ ବି କିଛି ସାହାଯ୍ୟ କରନ୍ତି। ଏମିତି ପିଲାମାନେ ସବୁ ଖୁସିରେ କରିବା ପାଇଁ ଚାହାଁନ୍ତି। ଆଉ ମୁଁ ବି ତ କେବେ ପୁରୀ ଯାଇନି ଆଉ ଯିବା ପାଇଁ ଚାହୁଁଛି। ରଥରେ ଠାକୁରଙ୍କୁ ଦର୍ଶନ କଲେ ବହୁତ ପୁଣ୍ୟ ମିଳିଥାଏ। ଦେଖାଯାଉ କଣ ହଉଛି, ଏ ବର୍ଷ ଆମେ ଯିବା ପାଇଁ ହ ଇଚ୍ଛା କରିଛୁ।
ଆଉ ଆମେ କେତେ ଜଣ ଏକାଠି ହେଇଛୁ ଗୋଟେ ଗାଡି କରି ରଥଯାତ୍ରା ଦେଖି ଯିବା ପାଇଁ ଆ ପୁରୀରେ ତ ବହୁତ ଭିଡ ହୁଏ, ସେଥିପାଇଁ ଉଁ ଠାକୁରଙ୍କୁ ଦର୍ଶନ କରି ହୁଏନି ପ୍ରାୟ ହୁଁ ଯଦି ବର୍ଷା ଟିକେ ହବ ତାହେଲେ ରଥଯାତ୍ରା ଭଲ ହବ। ନହେଲେ ଏ ଯୋଉ ଗରମ ଏ ବର୍ଷ ହଉଛି ହଁ ରଥଯାତ୍ରା ତ ରଥଯାତ୍ରା ଭଲ ହେଇପାରିବନି ଯାହା ହଉ ଦେଖି ଭଗବାନ ଙ୍କ ଇଛା ଆମେ ତ ଇଚଛା କରୁଛୁ ଏ ବର୍ଷ ଯିବା ପାଇଁ ଉୁଁ ଠାକୁର ଦେଖି କଣ କରୁଛନ୍ତି, ଆଉ ଆମେ ତ ସବୁ ବାହାରି ସାରିଲୁଣି ଯିବା ପାଇଁ ଠାକୁରଙ୍କ ଇଚ୍ଛା ଯଦି ହୁଏ, ତାହେଲେ ଆମେ ଏବ ବର୍ଷ ନିଶ୍ଚୟ ପୁରୀ ଯିବୁ। ଆଉ ଆଉ ଆମ ଛୋଟ ପିଲାମାନେ ତ ସେମତି
ମୁଁର ଏବେ ଟିକେ କାମ ଅଛି ମୁଁ ରଖୁଛି, ଆଉ ଆମେ ପଛରେ କଥା ହବା।
ହଉ ହଉ ରଖୁଛି।